ହଁ, କୁହ।
ବର୍ଷା ଚାଲଛି ସେପଟେ?
ନାଇଁ ଏବେ ଛାଡି ଯାଇଛି ଟିକେ, ବଢିଆ ନାଇଁ ଦେଖିନି ମୁଁ ଘରେ ଅଛି ନା ବାହାରୁ ଜଣା ପଡୁନି। କିନ୍ତୁ କମିଥିଲା ଟିକେ ଏବେ ବସିକି ଦେଖୁଛୁ ବାହୁବଲି। ଟିଭି ଦେଖୁଛ? ତମେ
ମୁଁ ଏଠି ବସିଛି ଶୋଇକି ଆଉ। ବୋଉଙ୍କ ଦେହ ଟା ଟିକେ ଭଲ ନଥିଲା ତ? ବର୍ଷା ସେମତି ଝିପି ଝିପି ହେଉ।
ହୁଁ ଆଚ୍ଛା କଣ କହିଲ ଏବେ ଗୋଟେ।
କଣ କହିଲ?
ବୋଲି କଣ କହୁଥିଲ ଗୋଟେ, ଦେହ ଭଲନାହିଁ କାହାର।
ନାଇଁ ନାଇଁ ମୁଁ କହିଲି ବୋଉଙ୍କ ଦେହ ଭଲ ନଥିଲା ତ, ପଡି ଯାଇଥିଲେ ହାତ। ହାତଟା ମାଡ ହୋଇଯାଇଥିଲା ଘସିଥିଲି, ତାର ଭଉଣୀ ଏବେ ଫୋନ କର କଥା ହଉ
ଓହୋ କଥା ହେଇଗଲେଣି ଭଲସେ ଟିକେ, ଏବେ ଠିକ ଅଛନ୍ତି?
ହଁ ହଁ
ଆଚ୍ଛା ହଉ।
ମୋ ଭଉଣୀ ର ବାହାଘର ହେଇଯାଇଛି।
ହୁଁ। ଆଛା କେତେ ଏଜ୍ ହେଲାଣି? କଲି କେତେ ଇୟର ହେଲାଣି ମାନେ ମ୍ୟାରେଜ କୁ?
ବର୍ଷା ହୋଇଥିଲା?
କଣ କହିଲେ?
କହିଲି ଦି ବର୍ଷ ହେଇଗଲାଣି।
ଆଚଛା ଆଛା ନିଉଲି ମ୍ୟାରେଡ? ହୁଁ ଆଛା କଣ କହୁଥିଲ ଗୋଟେ?
କଣ କହୁଥିଲି ମୋର ଆଉ ମନେ ନାହିଁ। ମୁଁ କହିଲି ଢେଙ୍କାନାଳ ସାଇଡ ଥରେ ଯାଇଥିଲି।
ହୁଁ ହୁଁ
ତାଙ୍କର ସିଆଡ଼େ ମାନେ ହୁଁ ପାହାଡ଼ିଆ ଜାଗାରେହିଁ ଭଲ ମାନେ ଅମ୍ବୃତଭଣ୍ଡା କଦଳୀ ଭଳିଆ ଚାଷ କରି ଛନ୍ତି ବଢିଆ କରିଛନ୍ତି ସେଇଟା।
ଆଚ୍ଛା ଆଚ୍ଛା।
ତାଙ୍କର ସେଟା ଭଲ ଲଗେଇଚନ୍ତି କିନ୍ତୁ ଜିନ୍ଷ।
ହୁଁ ସୁନ୍ଦର କରି ରଖନ୍ତିନା ତେଣୁ ଭଲ କରନ୍ତି।
ହଁ ତାପରେ ପାହାଡ଼ରେବି ସେଗୁରା ବଢ଼ିଆ ଲାଗୁଚି। ଆଉ ସାଇଟରେ ବୁଲେଇ ଦେଇଚନ୍ତି ଜାଲ ଯୋଉ ଇଏ ଆମର କରେଣ୍ଟ ଦେଇ ଦେଇଚନ୍ତି ଲୋକ ନଯିବା ପାଇଁ।
ହୁଁ ସେଯୋଉ କଣ୍ଟାବାଲା ତାରତ ଲୁହାର?
ହଁ ସେଇଟା ବୁଲା ହେଇଚି ତାଦିହରେ କରେଣ୍ଟବି ଦିଆହେଇଛି।
ଆରେ ଆରେ ହଁ ନେଇ ଯାଆନ୍ତିନା ଏଇ ସବୁ ମାନେ ଚୋରି କରିକି ମାନେ ତୋଳିକି ଖାଇଦିଅନ୍ତି।
ତାପରେ ମାଙ୍କଡ଼ବି ମାଙ୍କଡ଼ବି ନେଇଯାଆ
ଅଁ ହଁ ହଁ।
ଆଉ ଖାଉଚ ତମର କେତେବେଳେ କଣ ଟାଇମ୍?
ଆ ମୁଁ ମୋର ଟାଇମ୍ ଟେବୁଲ୍ ମୋର ମାନେ ଫିକ୍ସ ଟିକେ ସଖାଳେ ବ୍ରେକ୍ଫାଷ୍ଟ ଆଉ ଲଞ୍ଚ୍ ଲେଟ୍ ହେଇପାରେ ମାନେ ମୁଁ ସକାଳୁ ଉଠେ ବ୍ରସ୍ କରିକି ଗାଧେଇକି ବେଳେ ବେଳେ ଖାଇଦିଏ ନହେଲେ ସେମିତି ଖାଇଦିଏ ଆଗ ଭୋକ ହୋ ଯଦି ଲେଟ୍ରେ ଉଠିଥିବି ଆଗ ଖାଇଦେବି ତାପରେ ଲଞ୍ଚ୍ ମୋର ଏଇ ବ୍ରେକ୍ଫାଷ୍ଟ ମତେ ସେଇ ନଅଟା ଦଶଟା ବେଳକୁ ହେଇଯାଏ ଆରାମସେ ଠିକ୍ ଟାଇମରେ ହୁଏ ତାପରେ ବାକି ସାଢେ ଗୋଟେ ଦିଟା ବେଳକୁ ଲଞ୍ଚ୍ ବେଳେ ବେଳେ ଯଦି ଖାଇ ଦେଇଥିବି ବ୍ରେକ୍ଫାଷ୍ଟ ନଥିବ ଦେନ୍ ଲେଟ୍ରେ ଲଞ୍ଚ୍ ତାପରେ ଅଁ ବ୍ରେକ୍ଫାଷ୍ଟ ଲଞ୍ଚ୍ ଟିକିଏ ଡିଫର ହେଇପାରେ ଡିନର ବାକି ମୋର ଜଲ୍ଦି ନଅଟା ଭିତରେ। ନଅଟା ସାଢ଼େ ନଅଟା ଭିତରେ ଜଲ୍ଦି ଖାଇଦିଏ ମୁଁ। ତମେ?
ହଁ ତମର ଯେଇ ବିହି ସକାଳ ଖାଇବାଟା ଏହିଯାଏ ଆଠଟା ଭିତରେ ତାପରେ ଖରା ବେଳଟା ହେଇଯାଏ ସେମିତି ବାରଟା ଗୋଟେ ଭିତରେ ହେଇଯାଏ ଏମିତି ଆଉ ଚାଲେ ରାତିରେ ବି ରାତିରେ ସେଇ ଦଶଟା ଭିତରେ ଆଉ।
ହୁଁ ଭଲ ଆକ୍ଚୁଆଲି ଟାଇମ୍ ଟେବୁଲରେ ଖାଇବା କଥା।
ହୁଁ ହୁଁ।
ହୁଁ। ଆଉ? ତମ ଫେବରାଇଟ୍ ମୁଭି?
ଫେବରାଇଟ୍ ମୁଭି ସେମିତି କିଛି ନାଇଁ ସବୁ
ମତେବି ସବୁ ମୁଭି ଭଲ ଲାଗେ ଆକ୍ସନ ଉରାବି ଅଧିକ ଭଲ ଲାଗେ।
କେଜିଏଫଟା ଟିକେ ଭଲ ଲାଗେ ମୁଁ ଯେତେ ଫିଲ୍ମ ଦେଖିଛି। ତାପରେ ଆ ଏମିତି ବହୁତ୍ ଭଲ ଭଲ ଫିଲ୍ମ ଅଛି ଭଲ ଲାଗେ।
ତେଲୁଗୁ ମୁଭି ମତେ ଅଧିକ ଭଲ ଲାଗେ ତେଲୁଗୁ
ତେଲୁଗୁ।
ତେଲଗୁର ହିନ୍ଦୀଟା ଡବଲ୍ ଗୁରାନା ଆଲୁଅର୍ଜୁନ ସବୁଠୁ ବହୁତ୍ ଭଲ ଲାଗେ ମାନେ ସବୁ ହିରୋ ମତେ ତେଲୁଗୁରେ ସବୁ ହିରୋ ପସନ୍ଦ। ହଁ ବିଜୟ ଥେଲପତି ମହେଶ ବାବୁ ତାପରେ ସବୁ ଭଲ ଲାଗନ୍ତି।
ହିରୋ। ତେଲୁଗୁ ହିରୋ ଉରା ବି ମାନେ ଭଲ ଦେ
ବଢିଆ ବଢିଆ ବଢ଼ିଆ ଦେଖିବାକୁ ଆକ୍ସନ ତାଙ୍କ ଷ୍ଟାଇଲ ତାଙ୍କ କଥା ଟକିଂ ଡାଇଲଗ୍। ଡ୍ୟାନ୍ସ ଗୀତ ସବୁ ପସନ୍ଦ ମ
ହଁ ସବୁ ସବୁ ତମ ବଢିଆ।
ହୁଁ ହିନ୍ଦୀରେ ବି ବାକି ଭଲ ଲାଗେ ଆଗ ମୋଭି ଗୁଡା
ଯିଏ ମହେଶ୍ ମହେଶ୍ ବା ମହେଶ୍ ବାବୁ ଯୋଉ ସିଏ ସିବାନି ଭଳିଆ ଦେଖିବାକୁ ସେଇଟା।
ହଁ ତାର ରୟଲ ତେବର୍ ଟା ଭାରି ଭଲ ଲାଗେ।
ହୁଁ ହୁଁ।
ହଁ ଭଲ ଲାଗେ ଷ୍ଟୋରି ତାଙ୍କର ଅଲଗା ସେଟା ଛାଡିକି ସେ ନିୟୁ ଇନଷ୍ପାୟାର ଏଣ୍ଟେଟେନମେଣ୍ଟେ ନା ଭରିକି ଥାଏ ମାନେ ଅରା ଗୋଟେ ଥାଏ ତାଙ୍କର ଭଲ ଲାଗେ।
ଆମର ତ ଓଲ୍ଡିଉଡ୍ ବୁଡିଲା ଭଳିଆ ଆଉ।
କଣ କହିଲ ନାଇଁ କୁହନି ଏବେ ହୁଁ ମାନେ ଆଗକା ଫିଲ୍ମ ଗୋଟେ ଥିଲା ଷ୍ଟୋରି। ପ୍ରକାର ଏବେ କଣ କଣ ଷ୍ଟୋରି କାହିଁ କୋଉଠି କଣ କାଇହିଁ କିଛି ନାହିଁ।
ହଁ।
କିଛିଇଫେକ୍ଟିଭ ଆଣୁନାହାନ୍ତି ନୂ ଆଣୁନାହାନ୍ତି ବାକି ପିଲା ଅଛନ୍ତି ଲୋକ ବି ଅଛନ୍ତି। ସେଠିକ କିନ୍ତୁ ଡେଭଲପ କରିବାରେ ଲାଗିନାହାନ୍ତି।
ଡେଭଲପ ଆମର ଯୋଉଟା ଅନୁଭବ ଗୋଟେ ଭଲ ହିରୋ ଅଛି ଆମର ହଁ ଅରିନ୍ଦମ ଟା ବି ଏବେ ଭଲ ଦେଖା ହୋଉଚି।
ବାବୁସାନ ଗୋଟେ ବାବୁସାନ ଆଗ ଫିଲ୍ମ ଏବେ ମୁଁ କହିପାରିନି ବାକି
ନା ନା ବାବୁସାନ ନା ଆଗ ଭଲ ଲାଗୁଥିଲା ଏ ଏବେ ଆଉ ତ ଲୁକ୍ ଟା ମାନେ ତା ଦଟ ଇଏଟା ଭଲ ଲାଗୁନି।
ମୁଁ ଦେଖେ ନାହିଁ ତା କେବେଠୁ କେବେଠୁ କେବେଠୁ ମାନ କେବେଠୁ। ବାକି ଆମେ ଯେତେବେଳେ ଦେଖୁଥିଲେୁ ଏବେ ତ ଓଡିଆ ବହୁତ କମ୍ ଦେଖା ଦେଖୁଛି ବାକି। ଏମିତି ନାଇଁ ଦେଖୁନି ଦେଖୁଛୁ ଏବେ ବୋଉ ବୁଟୁ ଭୂତ ଗୋଟେ ଭଲ ଆସିନଥିଲା କି।
ହୁଁ ହୁଁ।
ବୋଉ ବୁଟୁ ଭୂତ ଦେଖିଛ?
ହଁ ମୁଁ ଦେଖି ଅଳ୍ପ ଦେଖିଛି ବେଶୀ ଦେଖିନି ଏ ତ ମନ ଅଛି ଟିକେ ଟିକେ।
ହୁଁ ସେଇଟା ବାକି ଗୋଟେ ଏମତି କେତେ ଦିନ ପରେ ଗୋଟେ ଭଲ କାଢିଲା। ନା ହିରୋ ଭିତରେ ମୁଁ ସେଇ ଅନୁଭବ ବାବୁସାନ୍ ଆଉ ତ ଅରିନ୍ଦମ୍ ଏବେ ଟିକେ ଟିକେ ଭଲ ଲାଗୁଛି।
ଅରିନ୍ଦମ୍ ଟା ଏବେ ତାର ଫିଲ୍ମ ଯୋଉ ତାର ଷ୍ଟାଇଲ ଟା ଏବେ ଯୋଉ ହେଥ୍ଲ ଟିକେ ହେଇଯାଇଛି ଭଲ ଦେଖା ଯାଉଛି।
ଆଚ୍ଛା କଣ କଣ କହିଲା ନା କଣ ଅଛନ୍ତି ଦେଖିନି ବାକି। ମୁଁ କହିଲି କଣ ଆସିଛି ନୂଆ ଏବେ ତା ତା ସେଇଟା?
ନା ନା ମୁଁ କହିଲି ଅରିନ୍ଦମ ର ମାନେ ଏବେ ଯୋଉ ମାନେ ଇଏ ମାନେ ଭଲ ଦେଖାଯାଉଛି ତାର ମାନେ ଇଏ ଲୁକ୍ ଟା ଏବେ।
ଆଛା।
ହୁଁ।
ମୁଁ ଦେଖିଛି ରିଏଲ୍ ରେ ବି ଦେଖିଛି ଆମ ଘର ପାଖେ ଫିଲ୍ମ୍ ସୁଟିଙ୍ଗ ହୁଏ ନା ସବୁ ମୁଁ ଓଡିଆରେ କେତେଟା ଆକ୍ଟ୍ରିସକୁ ବି ଦେଖିଛି ଝିଲୁୁ ଦେଖିଛି ବାବୁସାନଙ୍କୁ ଦେଖିଛି ଶୈଳନ୍ଦ୍ରର ଙ୍କୁ ଦେଖିଛି। ହଁ ଏଇ ମାନେ ସେଠି ଗୋଟେ ସ୍କୁଲ ଅଛି ସେଇଟା ହାଇକୋର୍ଟ ବନେ। କହିବି ତମେ ପରେ କହିବେ ଆଉ। ଦେଖିଛି ବାକି ମାନେ ବହୁତ ସାରା ଓଡିଆ ସିରିଏଲ୍ର କେତେଟା ସୁଟିଂ ହୁଏ ଦେଖିଛି। ଶୈଳନ୍ଦ୍ରର ଦେଖା ହେେଇଥିଲା ଆମ ଘର ପାଖେ ଆସିଲା ଧ ଖାଇବା ପାଇଁ ତାପରେ ସିଡିଆଡେ ବି ଯାଆନ୍ତି। ସେ ତ ସେ ମୁଁଡିି କେମି ତା ଦେଖ କିଛି ଶୈଳନ୍ଦ୍ରରକୁ।
ହଁ ହଁ ଭଲ।
ହୁଁ। ଆଉ ଅନୁଭବକୁ ବି ଦେଖିଛି ରିଅଲ ରେ, ବର୍ଷାକୁ ବି ଦେଖିଛି। ମାନେ କଟକ ରେ ଆମର ଏଠି ଆସନ୍ତି କିଛି ବି ହଁ ଇଭେଣ୍ଟ ହୁଏ ନା। କିଛି ବି, ଆ ଆଉ ଆମ କଲେଜ ଫଙ୍କସନ୍ ରେ ବି ଆସେ। ସେ ଯେଉ କଣ ତାଙ୍କ ନା ଉଁ ସେ ଟିକେ ଅଲ୍ କଣ ଶ୍ରୀତମ୍ ଶୀତମକୁ ଦେଖିଛି ଆମ କଲେଜ ଫଙ୍କସନରେ ଆସିଥିଲା, ତାପରେ ଜଣେ ଡ୍ୟାନ୍ସ କରନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ମାନେ ସୋ ରେ ମାନେ ରଜ କୁଇନ୍ ହଉ, କି ଅଲଗା କୋଉଥିରେ ଗୋଟେ କଣ ସ୍ୱାସ୍ତିକ ସ୍ୱାସ୍ତିକ ନା କଣ ତାଙ୍କ ନାଁ ଭୁଲିଗଲି ସେ ଯେ ପୁଅ ଟା ଓଡିଶୀ ଡ୍ୟାନ୍ସ, ନା କଣ ଗୋଟେ କରନ୍ତି ତାଙ୍କ ନାଁ କଣ ସ୍ଵାସ୍ତିକ ନା କଣ ମୁଁ ତ ମନେ ପଡନି ହେଲ୍ଦି ହୋଇକି। ଗୋରା ହେଇକି ଚୁଟି ଲ ଟେ ନେକ୍ ଯାଏ।
ହଁ ହଁ ଜାଣିଛି, ଓଡିଶୀ ଡ୍ୟାନ୍ସ କରନ୍ତି।
ହଁ ତାଙ୍କ ନାଁ କଣ ଜାଣିପାରିଲ ନା କାହାକୁ କହୁଛି କହିକି? ସେ ଯୋଉ ସ୍ଵାସ୍ତିକ ନା କଣ ତାଙ୍କ ନଁ ଭୁଲି ଯାଇଛି। ସ୍ବରାଜ କଣ ଗୋଟେ ଥିଲାଁ
ଏବେ କଣ ଘରେ ର ମାନେ ଚାଲିଛି ପଢାପଢି?
ହଁ ମାନେ ଗ୍ରାଜୁଏସନ ସରିଲା ଇଣ୍ଟର୍ନାସ ପକେଇଛି ଏକ୍ଜାମ ଦେଇଛି ଦେଖାାଯାଉ କଉଠି କଣ ହଉଛି, ତାପରେ ଦେଖିବା କିଛି ନହେଲେ ଭଲ ଏକ୍ଜାମ ଯାଇନି ବାକି। ସତରେ କହିବ ଯଦି ଅନେଷ୍ଟଲି ତାପରେ ଦେଖୁଛି ଯଦି କିଛି ନହେଲା ଗଭର୍ଣ୍ଣମେଣ୍ଟ୍ ଜବ୍ ପାଇଁ କମ୍ପିଟେଟିଭ୍ ପ୍ରିପାରେସନ୍ ଆଉ କଣ। ସବୁ ଅନଲାଇନ୍ ପ
ଏବେ ତ ସବୁ କମ୍ପିଟେଟିଭ୍ ପୁରା ଇଏ ହେଇଗଣି କମ୍ପିଟିସନ୍ ବହୁତ।
ହୁଁ ବହୁତ କମ୍ପିଟିସନ, ସବୁଠୀ କମ୍ପିଟିସନ ବିଏଡ କମ୍ପିଟିସନ୍ ସ୍ପୋର୍ଟସର କମ୍ପିଟିସନ୍ ଅଲଗା ଅ ମେଡିକାଲ ଲାଇନ ରେ କମ୍ପିଟିସନ ସବୁଥିରେ କମ୍ପିଟିସନ୍ ଏବେ ଏବେ ଏବେ ୱିଥଆଉଟ୍ କମ୍ପିଟିସନ୍ ନିଜର ବେଷ୍ଟ ନ ଦେଲେ କିଛି ହବନି।
ମୋ ଭାଇ ଜଣେ ସେମତି ନାନାଙ୍କ ପୁଅ ସେମିତି ନିଟ୍ ଦେଲେ ବହୁତ ତିନି ଚା ତିନି ଥର ନା ଚାରି ଥର ପାଇଲେ କଟକ ଏସିବି ରେ। ସେ ପୁଣି ଡେଣ୍ଟାଲ ହଁ ଡେଣ୍ଟାଲରେ ପାଇଲେ। ତାଙ୍କର କିନ୍ତୁ ଡେଣ୍ଟାଲ ରେ ଇଚ୍ଛା ନାହିଁ ଡେଣ୍ଟାଲ ରେ ଇଚ୍ଛା ପୁଣି ଏଥର ପୁଣି ପରୀକ୍ଷା ଦେଇଛନ୍ତି।
ଆରେ ଡେଣ୍ଟଲ ବି ତ ବହୁତ ବଢିଆ। ଓ ତାଙ୍କୁ ଅଲଗା ଯୋଉଥିରେ ଇଣ୍ଟେରେଷ୍ଟେ ଥିବ ଯୋଉଟା ତାଙ୍କ କରିବାର ଥିବ ତାଙ୍କ ଷ୍ଟାସାଲିନ୍ ଅନୁସାରେ।
କହିଲେ ଏଇଟା ପଢିବି, ତା ସହିତ ଏଇଟା ବି ଦେଖିବି ଯଦି ମୋର ହେଇଗଲା ହେଇଗଲା।
ଆଚ୍ଛା ବଢିଆ ତ ବହୁତ ବଢିଆ। ଏସିବିରେ ପାଇଗଲେ ମାନେ ବହୁତ ବଢିଆ ଚାନେସ୍।
ତାଙ୍କର ବୋ ଆଜି ଥିଲା ଅଲଗା ହସ୍ ଟୋଟାଲବି ଆସିନଥିଲା ସେ କିନ୍ତୁ ଟୋଟାଲ ତାଙ୍କର ଇଚ୍ଛା ନଥିଲା କି ଅଲଗା ଇଏରେ କରିବା ପାଇଁ। ସେଇ ସବୁବେଳେ ଖାଲି କହିଲେ ମୁଁ ଏସିବି ରେ କରିଵି ଏସିବି କରିବି ପଢିଲେ ତଥାପି ହେଇଗଲା ଦି ତିନି ଚାରି ଥର ବାଜିଗଲା ଆଉ। ଆକାଶ ରେ ନଉଥିଲେ ସେଇ କଟକ ରେ।
କୋଚିଂ ଙ୍ଗି ଆଚ୍ଛା ବା ବଢ଼ିଆ। ମୁଁ ସାଇନ୍ସି ଷ୍ଟୁଡେଣ୍ଟେ ହେଇକି ବି ମାନେ ଏତେ ମାନେ ମୋତେ ସାଇନ୍ସିରେ ଏତେ ଇଏ ନାହିଁ। ମାନେ ଏତେ ପର୍ଟିକୁଲାର ଇନ୍ ଷ୍ଟ୍ରେସେ ନାହିଁ ଆଉ, ମାନେ ମେଡିକାଲ ଲାଇନ ରେ ଦେଖ ମୋ ଦି ଦି ଜଣ ମେଡିକାଲ ଲାଇନ ରେ ଅଲରେଡି ଯାଉଛି। ତ ମୁଁ ବି ସେଇ ଲାଇନ୍ ରେ ମାନେ ଯିବାରେ କିଛି ନାହିଁ ମୋତେ ପ ତମେ ପ୍ରାଟି ପ୍ରାଟିକାଲ କାମ କରିଦେବି ଥିଓରେଟିକାଲ ମୋର‌ ଥିଓରି ହୁଏନି ନା ସେଇଟା ହେଲା ମେନ୍ ଘୋଷା ପାଠ ହୁଏନି ମୁଁ ଯେ ବୁଝିକି କରିବି କରିଦେଵି ବାକି ଵୁଝିଲା ବାଲା କରିଦେବି ଘୋଷା ପାଠ ମୋର ହୁଏନି।
ମ୍ୟାଥ ମ୍ୟାଥ ହୁଏ?
ହଁ ମ୍ୟାଥ ପୁଲିଙ୍ଗ ମ୍ୟାଥ ମତେ ଟେନେ ଯାଏଁ କହୁଛି ପା ତମେ ଯୋଉଟା କହିବ ସେଟା ନଆସ କେବେ ବୁଝିକି ତୁମକୁ ବୁଝେଇବି ଦେବି ବାକି ମୋର ଇଏରେ ହୁଏନି ମାନେ କଣ କହିଲ? ଥିଓରି ପାଠ ହୁଏନି। ମ୍ଯାଥ ଭଲ ହୁଏ ମୋର ପ୍ଲସ୍ ଟୁରେ ହୁଏନି ଟେନେଥେ୍ ଯାଇ ମତେ ଆସେ ବଢିଆ। ହଉ ଟିକେ ରହିଲ କରୁଛି ହାଁ ମୁଁ। ଟିକେ ରହ।